ନମସ୍କାର ମ୍ୟାଡାମ ଆପଣ କଣ କରୁଛନ୍ତି ଏବେ।
ବନ୍ଧୁଙ୍କ ସହିତ କଥା ହଉଥିଲି ଆଉ ଆଉ ଆପଣ।
ଆଜ୍ଞା ଆଜ୍ଞା ଏଠି ଖାଇକି ବସିଛି । ଆଉ ଖରା କେମିତି କଣ ଅଛି ବା ଆପଣଙ୍କ ଆଡେ?
ହଁ ଖରା ବହୁତ ଜୋରେ ହଉଥିଲା ଏବେ ସମୟ ପରିତି କ୍ରମେ ଠିକ୍ ଠାକ୍ ଅଛି । କମ ଅଛି ଆ ବର୍ତ୍ତମାନ ସମୟରେ ଟିକେ ତୁ ଦୁଇଟା ବେଳେ ଦେଖିବେ ଆପଣ ବାହାରକୁ ବାହାରି ନ ପାରିନଥାନ୍ତେ ।
ଏମିତି ଦେଖଉଛି ଅଛି ।
ହଁ ଟିକେ ବର୍ଷା ଉଁ ତ ହଉନି ଅବଶ୍ୟ ସେମିତି ପାଗ ରହିଛି କିନ୍ତୁ ଉଁହୁଁ ଆପଣ କୁହନ୍ତୁ କି ଏଗାରଟା ରୁ ଦୁଇଟା ପର୍ଯ୍ୟନ୍ତ ପୁରା ବହୁତ ଜୋରରେ ଖରା ଥିଲା ବାହାରକୁ ବାହାରି ହେଇନଥାନ୍ତା। ରଜପାଗ ଯୋଉଟା କି ଚାଲିଛି ବର୍ତ୍ତାନ୍ ଚାରିଟା ପାଞ୍ଚଟାରୁ ସେଇ ସମୟ ହିଁ ଅ ସି।
ଆଜ୍ଞା ତ ଏଇ ଖରା ଟାଇମ ଖରା ଦିନେ ହିଁ ଆମେ ବହୁତ ପୁରା ବର୍ଷା ପକଉଚି ଏଥରକ ଯେମିତି ବର୍ଷା ହେଇଗଲେ ଟିକେ ଶାନ୍ତି ।
ଓହୋ କୁ, ଅପେକ୍ଷା କରୁଛି କେମିତି ବର୍ଷା ଟିକେ ହବ ମଣିଷ ଟିକେ ଏ ମାନେ ଶାନ୍ତିରେ ସୋ ଟିକେ ଥଣ୍ଡା ହାୱା ଯୋଉଟା ଶୀତଳ ପବନ କୁହନ୍ତି ସେଟା ଟିକେ ଦେହରେ ବାଜିବ ।
ଆଜ୍ଞା ଦବୁ ଆଜ୍ଞା । ଆଜ୍ଞା ତ ଆପଣ ବି ଦେଖିଥିବେ ଏମିତି ଖରା ଦିନେ ତ ବହୁତ ଆଉ କୂଅରୁ ବି ପାଣି ଶୁଖି ଯାଉଛି ଆମରବି
ମା ମ୍ମ୍ୟାଡ଼ମ ଜାଣିଛନ୍ତିନା ଉମ୍ ଆଜ୍ଞା ହଁ ଆପଣ କହିଲେ ସେଠି ପାଣି ଶୁଖିଯାଇଛି ଏପଟ୍ରେବି କିଛି ଜାଗା ଅଛି କି କୂଅରୁ ପାଣି ତ ଶୁଖୁଛି ଶୁଖୁଛି ତା ସହିତ ଟିୱେଲ୍ ର ମାନେ ଯୋଉଗୁରା ଖୋଳିଛନ୍ତି ସବୁ ସେଗୁରା ସବୁ ଆଇରନ୍ ଭାଗ ବହୁତ ବାହାରୁଛି ଆମର ଟିୱଲରୁ ପା ତିକି ପ୍ରାୟ ଶହେ ମାନେ ଗୋଟେ ଉଁ ପରିବାର ବା ସାହି କୁହନ୍ତୁ ଆପଣ ଶହେ ଭଳିଆ ଲୋକ ଆମର ଟ୍ୟୁଲରୁ ହିଁ ପାଣି ଖାଉଛନ୍ତି । କିନ୍ତୁ ବହୁତ ଅସୁବିଧାର ସମ୍ମୁଖୀ ପାଇ । ମାନେ ଦୂର ଟିକେ ହେଇଯାଉଚି ନା ସେମାନେ ଟିକେ ଆସିକି ଚାଲିକି ନେଲା ବେଳକୁ । କଷ୍ଟ ହଉଚି ଏମାନଙ୍କୁ ଯାହା ହେଲେ ବି।
ଆଜ୍ଞା ତ ଆମର ବି ଏଠି ପୁରା ପାଣି କୂଅରୁ ବି ପାଣି ଶୁ କି ଯାଉଛି ତ ଯେତେବେଳେ ସପ୍ଲାଇ ପାଣି ଆସେ ତ ସେଇ ସପ୍ଲାଇ ପାଣିରୁ ପାଇପ୍ ଲଗେଇ କୂଅରେ ପାଣି ଭରି କରାହଉଛି।ତ ଆମେ ବି ସେଇ ଟାଇମରେ ପାଣି
ମାନେ ଆପଣ ସେଟାକୁ ସଂରକ୍ଷଣ କ କରିକି ରଖୁଛନ୍ତି ଆପଣ। ତାହେଲେ ପାଣିକୁ।ମ୍ୟାଡାମ ଆପଣ ଏକଥା କହିଲେ ସିନା ଆପ୍ ଆପଣ ତାକୁ କହିଲେ କି କୂଅରେ ରଖୁ ଜୁ କାଟାଗୋରି ଟାଙ୍କିରେ ପାଇପ ଲଗେଇକି ରଖ କିନ୍ତୁ କି ଛି ଜାଗାରେ ଅଛନ୍ତି ଜାଣିଛନ୍ତି? ଚିଟିଆ ମାନେ ସେଇ ପାଣି ଟାକୁ ଅପବ୍ୟବହାର କରିଦଉଛନ୍ତି କେମିତି କହିଲେ ଧର ଆମର ଟାଙ୍କି ଅଛି ଆମେ ମ ଟର ଚଲେଇଦିଏ ସେ ପାଣିଟା ଆମେ ଉମ୍ ଷ୍ଟକ୍ କରିକି ର ଖିଲେ ଏ ଅଲଗା ଟାଇମରେ ଚଲେଇବା ଆପଣଙ୍କ ଆଡେ ନାହିଁ ଆପଣ କ କହିଲେକି ସପ୍ଲାଏ ପାଣି ଆସୁଚି ଆମେ ତାକୁ ହଉ ରଖିଦବା ବ୍ୟବହୃତ କରିବା। କିନ୍ତୁ ସେଇ ପାଣିକୁ କିଛି ଲୋକମାନେ ଅଛନ୍ତି ଯୋଉମାନେ ଦେଖିବେ
ସେମତି ପୁରା ଆଜ୍ଞା।ପୁରା ମଟର ଚଲେଇଦେବେ ତ ପାଣି ଟାଙ୍କି ଉପରେ ଫୁଲ ହେଇକି ସେ ପାଣି ବି ସେ
ମାନେ ସେ ସେ ସେଇଟା ତ ଯାହା ଭାସିଥାଏ ଭାସିଥାଏ ହୁଏ ତ କେହି ଦେଖି ପାରନ୍ତି ନ ଦେଖି ପାରନ୍ତି ବେଳେ ବେଳେ ସେମିତି ହୁଏ। କିଛି ଲୋକ ଅଛନ୍ତି ବ୍ରଶ କରୁଥିବେ ପାଣି ଟ୍ୟା ଖୋଲି ଦେଇଥିବେ ଗଲା ବ୍ରସ୍ କରିଚାଲି
ଥିବେ ଆଜ୍ଞା।ତ ଯେତେବେଳେ ବି ଗାଡି ଆଜ୍ଞା ଗାଧେଇଲା ବେଳେ ବି ସେମିତି ଟ୍ୟାପ୍ ଖୋଲା କରିଦେଇ ବାଲଟି ଫୁଲ ହଉଥିବ ତ ସେମ ତିରେ ବି ପାଣି ପୁରା ଗାଧଉଥିବେ ଏପଟେ ବାଲ୍ଟି ଫୁଲ ହେଇକି ବାଲ୍ଟିରେ ବି ପାଣି ଯାଉଥିବ।ପୁଣି ଯେତେବେଳେ ସଫା ହଏ ଆଜ୍ଞା। ଆଜ୍ଞା ଆପଣ ବି ଦେଖିଥିବେ ଯେତେବେଳେ ରୋଡ୍ ଗାଡି ସଫା କରନ୍ତି।ତ ସେଇ ଟାଇମରେ ଗାଡି ସଫା କରିବାକୁ ଯେତିକି ପାଣି ଦରକାର ହୁଏ ତାପରେ ବି ରାସ୍ତାରେ ବି ଅଦ ଅ ଅଧିକପାଣି ବି ଢା ଢାଳି ଦିଅନ୍ତି ଅଯଥାରେ ନଷ୍ଟ ବି କରିଦିଅନ୍ତି। ଆମେ ଆମେ ପାଣି ଅଧିକ ମାତ୍ରାରେ ଯୋଉ ମାନ ପାଣି ଅଧିକ ମାତ୍ରାରେ ଯୋଉ ମାନେ
ମ୍ୟାଡ଼ାମ ଦେଖନ୍ତୁ ଆପଣ ଅସୁବିଧା ହଉନି। ଆପଣ ଯୋଉ କଥାଟି କହିଲେ ଆପଣ ଦେ ବହୁତ ଜାଗାରେ ଅଛି ଯେମିତି କି ମୁଁ କହିଲି ଦୂରରୁ ଆସିି ସେ ପାଣି ନଉଛନ୍ତି।ମାନେ ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଦେଖିବେ ହେଲା କି, ସେ ଜାଗା ଜାଗାରେ ପାଣି ପାଇଁ ଲୋକମାନେ ପାଇବା କେତେ କଷ୍ଟସାଧ୍ୟ। ମ୍-ମାନେ ଗରା ବାଲ୍ଟି ମାନେ କୋଟା କୁହନ୍ତି ମୁଣ୍ଡେଇକି ହେ ଚାଲି ଚାଲି କିଣି ଏତେ ଦୂର ବାଟରୁ ପାଣି ଆଣନ୍ତି। ଲୋକମାନେ ଯାଇକି ମାନେ, ସେଠି ପୁଣି ସ୍ଵଚ୍ଛ ପାଣି ବି ମିଳିବା ବି କଷ୍ଟସାଧ୍ୟ ହୋଇଥାଏ।ଦୂଷି ତ ପାଣି କୁ ନେଇକି ଫୁଟକି ପେଇଥାନ୍ତି ତ କେମିତି ବି ପିଇଥାନ୍ତି? ବ୍ୟବହାର କରିଥାନ୍ତି।
ଗଥା ତ ଆମେ ଏଠି ଯୋଇଠ୍ ସେ ଆଜ୍ଞା ଯୋଉଠି ବେଶୀ ଅଧିକ ପାଣି ଥାଏ, ତ ସେଇଠି ପାଣିର ପୁରା ମାନେ ଅଧିକ ବ୍ୟବହୃତ କରନ୍ତି। ଅଯଥାରେ, ନଷ୍ଟ ବି କରିଥାନ୍ତି କିନ୍ତୁ ଆପଣ ଯେମିତି କହିଲେ
ମାଡାମ୍ ଆଉ ଗୋଟେ କଥା ଆପଣ ଜାଣିଥିବେ ହଁ, ଆପଣ ଆଉ ଗୋଟ କଥା ଜାଣିଥିବେ। ଯେମିତି କି ପାଣିର ଅପବ୍ୟବହୃତ ଲୋକମାନେ କରୁଛନ୍ତି। କିନ୍ତୁ କଣ କହିଲେ? ବର୍ତ୍ତମାନ ବିଶେଷ କରିକି ଯୋଉ ଲୋକମାନେ ଜଙ୍ଗଲ କାଟି ଦଉଛନ୍ତି ବା ଗଛ ଗୁଡିକ କାଟି ଦେଉଛନ୍ତି, ବ ଷା ବି କମ୍ ହଉ କି ହେଲା। ଆପଣ ଲକ୍ଷ ଲକ୍ଷ୍ୟ କରିଥିବେ, ଗଛ ଥିଲେ ସିନା ବର୍ଷ ବର୍ଷା ହବ ଯେ ବର୍ଷା ଯେତେବେଳେ ହଉଛି ଆମର ଗୋଟେ ସୁନ୍ଦର କ ଥା ଅଛି ବରଂ ଯେମତି-ଇ ବର୍ଷା କଥା କହିଲେ ଯଦି ସେଇ ପାଣି ଟା ଆକାଶରୁୁ ପଡୁଛି ବର୍ଷା ହଉଛି। ତା ବ ଆମେ ତ କୁ ଯେତେବେଳେ ଝରୁଛି ତାକୁ ବର୍ଷା ବୋଲି କହୁଛେ। ଯେତେବେଳେ ଗୋଟେ ଖାଲ ବା କୁହନ୍ତି ଢିପ୍ ତ ସେଇ ବର୍ଷା ପାଣିଟା ଅଟିକି ଯାଉଛି। ବା କିଛି ଜାଗାରେ ସେଇଟା ହ-ହ୍ରଦରେ ବି ପରିଣତ ହେଇଯାଉଛି ବା ଆପଣ କେନାଲ୍ ବୋଲି କେନାଲ୍ ବୋଲି କହିପାରିବେ। ହେଲା କି।
ଆଜ୍ଞା ସେଇ ବର୍ଷା ପାଣିରୁ ହିଁ ଆଜ୍ଞା, ସେ ବର୍ଷା ପାଣିରୁ କେନାଲ ସୃଷ୍ଟି ସେ ବର୍ଷା ପାଣିରୁ କେନାଲ ସୃଷ୍ଟି ହଉଛି। କେନାଲ ରୁ ବି ସମୁଦ୍ର ନଦୀ ନଦୀ ସୃଷ୍
ହଁ ମୁଁ କହ ସେଇଟା କହୁଛି କି, ଯେତେବେଳେ ସେ ହଁ ମୁଁ ଯୋଉ କହୁଛି କି ଆପଣ ଯେମିତି ସେଇ କଥାଟା କହିଲେ ମୁଁ ଆଉ ଟିକେ କଥାଟାକୁ ମାନେ ଅର୍ଥରେ ପ୍ରକାଶ କରି କହୁଛି। ଯେମିତି ଧର ପାମ୍ ଆକାଶରୁ ଝଡି ପଡିଲେ ଆମେ ତାକୁ ବର୍ଷା ବୋଲି କହୁଛେ ହେଲା। ସେଇ ପାଣି ଫୁଣି ବାସ୍ ଷ୍ପ ହେକି ମାନେ ଯେତେବେଳେ ଉଠି ଯାଉଛି ଆକାଶକୁ ତାହା ବାଷ୍ପ ଆକାରରେ ପରିଣତ ହେଇଯାଉଛି। ହଉଛି କି ନାଇଁ ପୁଣି ସେଇ ପାଇଁ ଗୋଟେ ବା ପାତ୍ରରେ ଆମେ ଯଦି ରଖି ଦଉଛେ ଫ୍ରିଜ୍ ଭିତରେ ସେ ବରଫା କୃତରେ ପରିଣତ ହଉଛି। ହଉନି? ପୁଣି ସେଇ ପାଣି ଆମ ଯେତେବେଳେ ଲୁହ ଆକାରଛି ସିଏ ବି ପାଣି ହେଇକି ବାହାରୁଛି। ହଉଛି ନା ନାଇଁ ମଣିଷ ଦେହରୁ ଝାଳ ହେଇକି ବହୁଛି। ସେ ବି ବାହାରୁଛି। ଯେତେବେଳେ ବହିଯାଉ ଆପଣ ଯେମିତି କହିଲେ ସମୁଦ୍ର ହେଇ ପରିଣତ ହଉଛି ବା ନଈ ବେଳେ ତାକୁ ନଦୀ ଆଗରେ ବି ପରିଣତ ହେଇଯାଉଛି।
ଆଜ୍ଞା ଜଳରେ ତ ବହୁତ ଗୁଡେ ରୂପ ଅଛି ଆଜ୍ଞା।
ବହୁତ ଗୁଡଏ ରୂପ ଅଛି ଆପଣ ଯେମିତି କହିଲେ ଏଁ ଗୋଟେ ଭଲ କଥା ଅଛି କଣ କହିଲେ କାକର ବି? ବିୁ ବିନ୍ଦୁ କାକର ଯେତେବେଳେ ପଡିଥାଏ।ଦେଖିବେ ଆପଣ ଅ ଟିକେ ଭୋର ସମୟରେ ବା ସକାଳ ପାଞ୍ଚଟା ସାଢେ ଚାରିଟା। ଯେତେ ବେଳେ ଦେଖିବେ ପତ୍ର ଉପରେ ହଉ କି ଫୁଲ ଉପରେ ହଉ ଟିକେ ଟିକେ ବିନ୍ଦୁ ପାଣି ପଡିଥିବ ଯୋଉଟା କି? କାକର ଆକାରରେ ପରିଣତ ହେଇଥିବ କାକର ବୋଲି ତାକୁ କହିଥାଉ ସେ ବି ବହୁତ ସୁନ୍ଦର। ପାଣି ଟା ଦେଖନ୍ତୁ କେତେ ରକ୍ ବହୁତ ସୁନ୍ଦର ଦେଖ ଦେଖ ଯାଇଥାଏ। କେତ୍ ତେ ଆକାରରେ ପାଇନା ଆସୁଛି ଆମ ଗତିକି କିନ୍ତୁ ଆମେ ମାନେ କିଛି ଲୋକ ଆମ ମଧ୍ୟରେ ଅଛନ୍ତି ଯୋଉଟା କି ପାଣିରେ ଅପବ୍ୟବହାର କରୁଛନ୍ତି।
ଆଜ୍ଞା ଅପବ୍ୟବହାର ଯୋଗୁ ତ ପାଣି ବହୁତ ଆଜ୍ଞା ତ ଆପଣ ବି ଦେଖିଥିବେ ଆଗକୁ ତ ପାଣି ପାଇଁ ଯୁଦ୍ଧ ହବ ବୋଲି ବି କଥା ଉଠିଲାଣି। କାହିଁକି ନା ଏବେ ତ ଜଳ ବହୁତ ଯେମିତି ପାଣି କଥା କହିଲେ ତ ଏବେ ଅଧିକ ବ୍ୟବହାର ଯୋଗୁ ପାଣି ଏବେ ବହୁତ ମାଟି ତଳକୁ ବହୁତ ଏବେ ଚାଲିଗଲାଣି। ତ କଥା ଅନୁଯାୟୀ ଏବେ କହୁଛନ୍ତି କି ଆଗକୁ ଜଳ ପାଇଁ ହିଁ ବହୁତ ଯୋଉ ଯୋଉ ଯୁଦ୍ଧ ସୃଷ୍ଟି ହଉ
ଆଜ୍ଞା ମ୍ୟାଡାମ ଆପଣ ବି ହଁ ଯୁଦ୍ଧ ତ ମ୍ୟାଡାମ ସୃଷ୍ଟି ହବ ଯା ଯାହା ତ ହବ ଆପଣ କୁହନ୍ତୁ ଯାହାହଲେ ବି- କି ଆମେ ଆମର ସକାଳୁ ଉଠିଲା ପର୍ଯ୍ୟନ୍ତ ରାତିରେ ଶୋଇବା ପର୍ଯ୍ୟନ୍ତ ହଉ ବା ରାତି ପାହିଲା ପର୍ଯ୍ୟନ୍ତ ହଉ ପାଣି ଆମର ପ୍ରତ୍ୟେକ ସମୟରେ ଦରକାର ହଉଛି ନି। ଅତ୍ୟନ୍ତ ଆବଶ୍ୟକ। ଖାଲି ମନୁଷ୍ୟ ନୁହଁନ୍ତି ପଶୁପକ୍ଷ କ୍ଷୀ ମାନଙ୍କର ବି ଦରକାର ବୃକ୍ଷଲତା ମାନଙ୍କର ବି ଦରକାର ସମସ୍ତ
ଆଜ୍ଞା ଆଜ୍ଞା ତ ସେଇ ଆଜ୍ଞା ତ ସେଇ ଅନୁସାରେ ଆଜ୍ଞା ଆଜ୍ଞା ତ ସେଇ ଅନୁସାରେ ଜଳକୁ ପୁରା ଠିକ ଭାବରେ ବ୍ୟବହାର କଲେ ତ ଜଳ ସଂରକ୍ଷଣ ହେଇ ରହିପାରିବ ଆଉ ଆଗକୁ ଯେମିତି ଜଳ ପାଇଁ ଆମର ଯୁଦ୍ଧ ସୃଷ୍ଟି ନ ହଉ ତ ସେଇ କ କଥା ସେମିତି ଲୋକମାନେ ବହୁ ଜଳ ସଂରକ୍ଷଣ କରିବା ଉଚ
ଆଜ୍ଞା ଆଜ୍ଞା ମ୍ୟାଡାମ ଆପଣ ହଁ ଯଉ ଏ ଏକଥା ତ କହିଲେ ଯୋଉଟା କହିଲେ କି ଲୋକମାନେ ଆମେ କହିଲେ ପାହାଡ଼ିଆ ଅଞ୍ଚଳ ରେ ବୋହିକି ନେଉଛନ୍ତି କେନାଲ ହଉ ନଦୀ ହଉ ଏମିତି ନଉଛନ୍ତି କିନ୍ତୁ ଆପ ଆମେ ଟ୍ୟାପରେ ସଞ୍ଚୟ କର। ବା କିଛି ଜାଗାରୁ ବୋହିକି ଆଣନ୍ତୁ ଯାହା ବି କରନ୍ତୁ ଯେିତି ମୁଁ କହିଲିନି କେତେ ଦିନ କର୍ମ ରେ ଆମର ଲାଗୁଛି। ଯେମିତି ରାତି ପାହିଲା ଠାରୁ ଆପଣ କହିଲେ ଉଁ ଧର ବ୍ରଶ କରିବା ହଉ ସ୍ନାନ କରିବା ହଉ କି ଶୌଚ କରିବା ହଉ ଉଁ ଆମର ରୋଷେଇ କାମରେ ହଉ
ଗଛରେ। ଫ ପାଣି ଦବା ପାଇଁ ବି ମ ଦରକାର ହୋଇଥାଏ ।
ସେତେ ଲାଗିଥାଏ, ଦେଖିବେ ଆପଣ, ଯେମିତି ଧର ଖାଲି ମନୁଷ୍ୟ ମାନଙ୍କର ନୁହଁ, ପଶୁପକ୍ଷୀଙ୍କର ତ ଦରକାର, ଦରକାର, ଗୋଟେ ଗଛ ବିଶେଷ କରି ବୃକ୍ଷଲତା ବା ଜମି ବାଡି ଆପଣ କ୍ଷେତ ବି କୁହନ୍ତୁ, ଯଦି ପାଣି ନ ପାଇବେ ଗ ଗଛର ଚାରିପଟେ ଆବୁରି ହେଇଥିବା, ବା ଯୋଉ ବନ୍ଧନରେ ବାନ୍ଧି ହେଉଥିବା, ଯୋଉ ମାଟି ଟି ଗୁଡ଼ିକ ଯୋ ଚେର ମଧ୍ୟରେ ସେଗୁଡ଼ା ଶୁ ଶୁଷ୍କତା ହେଇଯାଏ, ଶୁ ଶୁଷ୍କ ହେବା ଦ୍ୱାରା କହିଲେ, ଗଛଟି ବି ଶୁଷ୍କ ହେଇଯାଏ, ତା ଦ୍ଵାରା ଗଛଟି ବି ଶୁଖିଲା ହେଇକି ମରିଯାଏ । ହୁଏ କି ନାହିଁ, ତାଙ୍କୁ ମ ଗୋଟେ ଗ ଗଛକୁ ବି ମଧ୍ୟ, ଜଳର ଆବଶ୍ୟକତା ରହିଛି, ହେଲା କିି ସେମିତି ଆପଣ କୁହନ୍ତୁ। କି ବିଲ, ବାଡି ହଉ, ତାଙ୍କୁ ମଧ୍ୟ ଆବଶ୍ୟକ, ପଶୁପକ୍ଷୀ ମାନଙ୍କୁ ବିଶେଷ କରି ଦେଖନ୍ତୁ, ଗାଈ ଗୋରୁ ମାନଙ୍କୁ ମଧ୍ୟ ଯୋଉଠି କେନାଲ ଥିବ, କେନାଲ ଜାଗାରେ କଣ କରନ୍ତି, ଗାଈଗୋରଙ୍କୁ ନେଇକି ଶୌଚ କରିଦିଅନ୍ତି, ବା ସରି ସ୍ନାନ କରେଇ ଦିଅନ୍ତି ।
ଆଜ୍ଞା, ଆଜ୍ଞା କେନାଲ ହଉ, ଆଜ୍ଞା ତ କେନାଲ ଆଜ୍ଞା, କେନାଲ ହଉ, କି ନଦୀ ହଉ, କି ପୋଖରୀରେ ବି ମ ମଧ୍ୟ ନେଇକି, ସେମିତି ଗାଈ, ଗୋରୁ ଘରେ ପାଳିଥିବା ଯେତେକ ପଶୁଥାନ୍ତି, ଗାଈ, ଛେଳି, ମେଣ୍ଢା ସେମାନଙ୍କୁ ନେଇକି, ସେଇଠି ସେମିତି ସ୍ନାନ କରେଇଥାନ୍ତି ।
ସେଇ ଯୋଉ ପାଣି ଟା ନା କିଛି ଲୋକ ଅଛନ୍ତି, ଯୋଉ ମାନେ ଯଦି ନ ଜାଣି ପାରନ୍ତି, ଦୂଷିତ ପାଣି କିି ଆଣିକି ପିଅନ୍ତି, ସେ ପାଣି ରା ସେଇଟା ବି ଆମର ବି ପେଟ ଖରାପ କରିଥାଏ, ହୋଇଥାଏ, କି ନାଇଁ ।
ଆଜ୍ଞା, ତ ସେମାନଙ୍କ ସେଇ, ସେଇ କାମ ଯୋଗୁ ହିଁ ସେମିତି ସ୍ନାନ ହେରିଆ କରିଛନ୍ତି, ସେଥିପାଇଁ ତ ପାଣି ବହୁତ ଦୂଷିତ ହେଇ ଥାଏ, ଆଉ ଲୋକମାନେ ଗାଁରେ ଯେମିତି, ପାଣିର ଅଭାବ ଯୋଗୁ ସେମାନେ ନଦୀ ଜଳକୁ ଆଣିକି ବ୍ୟବହୃତ କରିଥାନ୍ତି, ପିଇଥାନ୍ତି, ତ ତା ଦ୍ଵାରା ବି ପାଣି ବହୁତ ଦୂଷିତ ବି ହେଇ ଥାଏ ତ ତା ଦ୍ଵାରା ଲୋ ଲୋକଙ୍କଠି ବହୁତ ବି ରୋଗ ହେଇଥି ଥାଏ, ତ ସେଇ ପାଣିରେ ବି ଯୋଉ ସ୍ନାନ କରୁଛନ୍ତି, ଚର୍ମ ରୋଗ ଚର୍ମ ରୋଗ, ବି ବହୁତ ବାହାରୁଛି ।
ହଁ, ହଁ, ବୋ ଛୋଉ ଠାରୁ ଆରମ୍ଭ କରି ବହୁତ ପ୍ରକାର ରୋଗ ଅଛି ଚର୍ମର ବାହାରୁଛି, ଉ ବିଶେଷ କରି ଆମର କଣ ଆମେ ପେଟକୁ ଯୋଉ ଖାଦ୍ୟ ଖାଇଥାଉ ସେଇ ଖାଦ୍ୟ ଦ୍ଵାରା ହିଁ ସବୁ ସମସ୍ତ ରୋଗ ଆଚଲି ସୃଷ୍ଟି ହୋଇଥାଏ । ହେଲା କି? ତେଣୁ ଆମେ ପାଣିକି ସଂରକ୍ଷଣ
କିଛି ଅସୁବିଧା ହୁଏ ନାହିଁ ଆଜ୍ଞା। ତ ଯଦି ଆମେ ଆଜ୍ଞା।
ହଁ କୁହନ୍ତୁ ।
ପରିଷ୍କାର ଜଳକୁ ଯଦି ଆମେ ତ ସେସବୁ ଯେମିତି ରୋକିବା ଦରକାର ଯେମିତି ଟିକେ କହିଲେ କି ନେଇ କି ଗାଈ, ଗୋରୁ ମାନଙ୍କୁ ନଦୀରେ ଗାଧଉଛନ୍ତି ତ ତା ଦ୍ଵାରା ତ ଜଳ ବହୁ ଦୂଷିତ ହଉଛି, ତ ସେଇ ଅନୁଶ ସାରେ ଆମେ ଯେମିତି ସେ ଦୂଷିତ କ ବନ୍ଦ କରିବା
ପାଣି କି ଆଜ୍ଞା, ଆଜ୍ଞା । ଆପଣଙ୍କ କହିବା କଥା କି ପାଣି କି ଆମେ ସଂରକ୍ଷଣ କରିବା ସହିତ ମାନେ କେମିତିଲ ଭଲ ଭାବରେ ବ୍ୟବହୃତ ହବା ସହିତ ଆମେ ପାଣିକୁ ସ୍ବ ଛ ମଧ୍ୟ ରଖିବା ଦରକାର ଯାହାଦ୍ୱାରା କି ଆମକୁ ଆଉ ମାନେ ଆମକୁ କଣ କିମ୍ବା ଅନ୍ୟମାନେ ଯୋଉମାନେ ବ୍ୟବହୃତ କରୁଛନ୍ତି ପାଣିର ସମ୍ମୁଖୀନ ହଉଛନ୍ତି, ଦୂର ସ୍ଥାନକୁ ଯାଇକି ପାଣି ଆଣୁଛନ୍ତି। ବା ନଈ ପାଣିକୁ ରୋଷେଇ ସେଇ କାମ ହଉ କି ପିଇବାରେ ହଉ ବ୍ୟବହୃତ କରୁଛନ୍ତି । ଦୂଷିତ ନହଇକି କି ସ ଆମକୁ।
ଆଜ୍ଞା ତ ସେ ଆଜ୍ଞା ଆଜ୍ଞା ତ ଯଦି ବି ଆଜ୍ଞା ଯଦି ବି ନଥିବ, ତ ଅଧିକ ଅସନା ଜଳ ଥିବ ତ ତା ଅପେକ୍ଷା ଆମେ ଗାଁରେ ବି କିଛି ପଇସା ସଂଗ୍ରହ କରିକି ନଳକୂପ ବି ସ୍ଥାପନ କରିକି ନଳକୂପରୁ ହିଁ ଜଳ, ପିଇବା ଟା ବି ସବୁଠୁ ସୁବିଧା ହବ। ସେଇ ଅନୁସାରେ ଯେମିତି ପୁରା ସୁବିଧା ଯେମିତି
ଆପଣ ଦେଖିଥିବେ ମ୍ୟାଡ଼ାମ ବର୍ତ୍ତମାନ ଖରା ଦିନ ଖରା ଦିନରେ ରାସ୍ତା ସାଇଟି - ଦେଖିବେ ଲୋକମାନେ ସବୁ ମାନେ ଯୋଉମାନୋନ ଯାଉଛନ୍ତି ବାଟୋଇ ମାନେ ବା ପଥିକ ମାନେ କୁହନ୍ତୁ ସେମାନଙ୍କୁ। ଜଳ ଦାନ କରୁଛନ୍ତି କରୁଛନ୍ତି କରୁଛନ୍ତି କି ନାହିଁ? ପାଣି ବି କିଛି ଜାଗାରେ ଅଛି ନଳୁ ନ ଲୋକମାନେ କିଣିକି ଆଣିକି ବି ଦାନ କରୁଛନ୍ତି। ଏ, ଷରେ ତ ଲୋକଟେ ଯାଉଛନ୍ତି ଯୋଉ ଖରା ଅତ୍ୟଧିକ ହଉଛି। ପିଇବା ଦ୍ଵାରା ଟିକେ ସେମାନେ ସୁସ୍ଥତା ଲାଭ କରି ସୁସ୍ଥ ହ!
ଆଜ୍ଞା ତ ଆଉ ତୁ ସେଇ ରାସ୍ତାରେ ଆଜ୍ଞା। ତ ରାସ୍ତାରେ ବି ଗଲା ବେଳେ ଯୋଉ କହିଲେ କି ଜଳ ସୁବିଧା କରିଥାନ୍ତି ତ ଆପଣ ଦେଖିଥିବେ ପୁରା ଯେମିତି ପାଣି ଗରମ ନହଉ ନହବା ପାଇଁ ସେ ମାଟି ହାଣ୍ଡି ରେ ରଖିଥାନ୍ତି ପାଣି ତ ଆଜ୍ଞା ମାଟି ପାତ୍ର ରଖିଥାନ୍ତି ତ ଲୋକଙ୍କୁ ଲୋକଙ୍କୁ ପୁରା ଖରା ରେ ରଖ
ହଁ ମାନେ କହିବାକୁ ଗଲେ ଜଳ ହିଁ ହେଉଛି ଆମର ଜୀବନ ବା ସମ୍ପଦ
ଆଜ୍ଞା ତ ଆଜ୍ଞା ତ ଜଳକୁ ଆମେ ଯେମତି ସମ୍ଭାଳିକି ରଖିବା ଯେମତି ଯେତିକି ଦରକାର ସେତିକି ବ୍ୟବହାର କରିବା ତା ଜଳ ଆଗକୁ ବହୁତ ସଞ୍ଚୟ ହେଇକି ରହିବ
ସଞ୍ଚୟ ହେଇକି ରହିବ ତାପରେ ଜଳ ପାଇଁ ବି ଆମେ ଜଳ ସୃଷ୍ଟି ହେବା ପାଇଁ ଆମେ ଗ ଛବି ଲଗେଇବା ଦରକାର ବହୁତ ଜାଗାରେ ଦେଖୁଥିବେ ଜଙ୍ଗଲ ଗୁଡ଼ିକକାଟିକି ସଫ ସଫା କରିଦଉଛନ୍ତି ବୃକ୍ଷଲତା ଲୋକମାନେ ଲଗଉନାହାନ୍ତି। ତାଦ୍ୱାରା ବି ଆମର ବର୍ଷା ବି ସେଥିପାଇଁ କମ ହେଉଛି। ହଉଛି କି ନାହିଁ
ଆଜ୍ଞା ଆଜ୍ଞା ତ ସେଇ ଅନୁସାରେ ଆପଣ ବି ଦେଖିଥିବେ। ଯେତେବେଳେ ବର୍ଷ ହୁଏ ତ ସେଇ ବର୍ଷା ପାଣି କିଛି ଲୋକ ସଂଗ୍ରହ କରିକି ରଖ ରଖି ଦିଅନ୍ତି ତ ସେ